ହ୍ୟାଲୋ।
ହ୍ୟାଲୋ।
ହୁଁ ଆଜ୍ଞା ନମସ୍କାର।
ନମସ୍କାର ନମସ୍କାର ଆପଣଙ୍କୁ ମୋ ଭଏସ ଶୁଭୁଛି ତ।
ହଁ ହଁ। ନା ନା
ଆଚ୍ଛା ଓହୋ। ଆକ୍ଚୁଆଲି ମୁଁ ଯାହା ଯହାସିତ କଥାଉଛି ମୋ ଭଏସ ଟା ଟିକେ ବୋହୂତୁ ସ୍ଲୋୁ ଶୁଭୁଛି ତ ସେଥିପାଇଁ କି ମୁଁ ଟିକେ କେ ଭାବୁଛି କାଳେ ମୋ ଭଏସ ଟା ଆପଣଙ୍କୁ ଶୁଭୁନଥିବ। କାଳେ ଆପଣଙ୍କୁ ଶୁଣିବାରେ କିଛି କଷ୍ଟ ହେଉଥିବ ସେଥିପାଇଁ ପଚାରିଥିଲି।
ହା ନା ଭଲ ଭାବରେ ଶୁଣାାଯାଉଛି ପୁରା।
ଆଚ୍ଛା ଆଉ କଂ କରୁଥିଲେ?
କିଛି ନୁହ ଏଡେ ଚାଲିଛି ୟାଡେ ଆଉ।
ଆପ ଗାଡି ଚଲଉଚନ୍ତି?
ନା ନା।
ଆଉ ଚାଲିଚି ଗାଡ଼ି କହିଲେ।
ମାନେ ବ ଜିମ୍ ଏ ଜୀବନ ଚାଲିଚି ସେଇ ବାଲା ଗାଡି ଚାଲିଚି।
ଓହୋ ବୁଝିଲି ବୁଝିଲି ଆପଣ ଟିକିଏ ଫିଲ୍ମୀ ଡାଇଲଗ୍ କହିଦଉଚନ୍ତି।
ବିଳମ୍ବରେ ବୁଝୁଛନ୍ତି ଆଉ।
ଉ ଆପଣ ଟିକେ ବଡ଼ ବଡ଼ ଡାଇଲଗ ପୁରା କହିଦେଉଚନ୍ତି ତ ବୁଝିବାକୁ ଟାଇମ୍ ଲାଗୁଛି ହ୍ୟାଲୋ।
ହଁ ଏବେ ଠିକ ଅଛି କୁହନ୍ତୁ।
ଆଚ୍ଛା ଆଚ୍ଛା ହଉ ହଉ ମତେ ସେଥିପାଇଁ କିି ଆପଣ ଯିବେ ଭଏସ୍ ଟା ସ୍ଲୋ ହେବେ ଅ ହବ କହିଦେବେ। ମତେ ତାର ଉପଚାରା ଫୁଣି କରିବାକୁ ପଡ଼ିବ।
ହଁ ଠିକ୍। କୁହନ୍ତୁ କଂ ଖବର ଆପଣଙ୍କର?
ମୋ ଖବର ତ ସବୁଦିନ ଭଳିଆ ବହୁତ ବଢ଼ିଆ।
ଆଚ୍ଛା ଏ ଏତି କି ଭଲ ଆପଣଙ୍କ ଜିନ୍ଦଗୀ ଚାଲିଛି ତାହେଲେ। ଆମକୁ ବି ଟିକେ କୁହନ୍ତୁ ଆପଣଙ୍କ ଜୀବନ ଆଉ କେମତି ଚାଲିଛି କଣ ଚାଲିଛି?
ହଁ ଏଇ ତ ମୋର ଜୀବନ କି ଅ ମୁଁ ଅ ଆ ମାନେ କଲେଜ ଯାଉଛି ମୁଁ ପାଠ ପଢ଼ଉଛି ଘରେ ଆସିକି ଟିକେ ରେଷ୍ଟ ନଉଥିଲି ଏବେ
ଆଉ ଆପଣ ଖ୍ ମୁଁ ବଟନୀ ଡିପାର୍ଟମେଣ୍ଟରେ ଏଚ୍ ଓ ଡ଼ି ଅଛି।
କୋଉ କଲେଜରେ ପଢଉଚନ୍ତି ଆପଣ।
ମୁଁ ସେଇ ଆମ ଗାଁଆଡ଼େ ଗୋଟେ କଲେଜ ଅଛି ସେଇଠି ପଢ଼ାଏ ଆପଣ ଜାଣିନଥିବେ ସେ କଲେଜଟା ଗମେଣ୍ଟ କଲେଜଟେ।
ଏ କେତେ କଣ ଦରମା ପାଉଚନ୍ତି ଆପଣ ସେଇଟି?
ହ ସେମିତି ପାଇ ଯାଉଛି ମାସକୁ ଠିକ ଠାକ୍।
ଆଉ ଘରେ ସମସ୍ତେ ଭଲ
ହଁ ହଁ ଏଇଠି ଆ ଗୋଟେ ଛୁଆଟେ ଖେଳୁଚି। ମୋର ସାନ ଯାର ଗୋଟେ ପୁଅଟେ।
ହଁ।
ହଁ ମାନେ ଘସା ଆଁ ମୋ ସାନ ଯା ଟିକେ ଠକ ସେ ମୋ ସାଙ୍ଗ ଥିଲା ଆଗୁରୁ ତାପରେ ରେ ଏ ତାପରେ କିଏ? ମୋର ସ୍ଵାମୀର ଭାଇ ସାନ ଭାଇ ତାକୁ ବାହା ହେଇଗଲା। ତ ସିଏ ସିଏ ଘରେ ଠକୁଚି। ମତେ ସବୁ କାମ କରଉଛି ଆଉ।
ଆଉ ଅପଣ ସବୁ କାମ କରିକି ପୁଣି କଲେଜ ଯାଇକି ପଢ଼େଇ ବି ପାରୁଚନ୍ତି ସମୟ ହେଉଚି ଆପଣଙ୍କୁ
ହଁ ଏଇ ତ ଜୀବନ ଆଉ କରିବାକୁ ପଡେ।
ଆଉ ପୁଣି ସେଥିରେ ଆପଣ କହିପାରୁଚନ୍ତି ହଁ ବଢିଆ ଚାଲିଚି ଯେମିତି ମାନିବା ପାଇଁ ପଡ଼ିବ ଆପଣଙ୍କୁ।
ହଁ ଟିକେ ତ କଷ୍ଟ ପଡୁଚି ଚଳିବ। କରିବାକୁ ପଡେ ମୋର ଗୋଟେ
ଆ ଆପଣଙ୍କର ସ୍କୁଲିଂ କୋଉଠି କମପ୍ଲି ସମ୍ପୂର୍ଣ ହେଇଥିଲା?
ଆ ମୋର ସ୍କୁଲିଂ ସେଇ ବିଜେପି କଲେଜ
ହଉ ସେଇଠି ସ୍କୁଲ ଆଉ ଏଁ ପ୍ରଥମରୁ ଦଶମ କୋଉଠି ପଢିଥିଲେ ଆପଣ?
ଶିଶୁ ବିଦ୍ୟା ମନ୍ଦିର।
କଉଠି ସେଇଡା?
ସେଇ ଅଛି ଆମ ଗାଁ ଆଡେ। ତ ଆପଣ ଜାଣି
ଅହ ଆପଣଙ୍କ ଗାଁ କୋଉଠି?
ଆମ ଗାଁ ସେଇ ସମ୍ବଲପୁର ଆଡେ।
ଓହୋ। ଚେ କଣ ଆପଣଙ୍କର ଗାଁ ର ନା ନାହିଁ କି?
ଆ ବହୁତ ଦିନ ହେଲାଣି ଯାଇନି ମତେ ଗାଁ ନା ଟା ମନେ ପଡୁନି।
ଏବେ ବର୍ତ୍ତମାନ ଆପଣ କୋଉଠି ରହୁଚନ୍ତି?
ଏ ବର୍ତ୍ତମାନ ମୁଁ ଆ ଏପଟେ ଙ୍କ କହିଲି କନ୍ଧମାଳ ଆଡ଼େ ରହୁଚି।
କନ୍ଧମାଳରେ କନ୍ଧମାଳରେ ଆପଣ କେମତି ପାଇଲେ ଚାକିରି?
ଆ ଯେହେତୁ ଗମେଣ୍ଟ ଜବ୍ କୋଉଠି ବି ହେଇପାରେ ତ ମୁଁ ସେଇପଟ ଲାଇନରେ। ସେଇଠି ଗୋଟେ ଗାଁରେ।
ଗାଁରେ ନିଜେ ରହୁଛନ୍ତି ନା ଫେମିଲି
ହଁ ଫ୍ୟାମିଲି ଫ୍ୟାମିଲି ମୋର ଯା ଆ ମୋ ସ୍ଵାମୀ ତାପରେ ଏ ଶାଶୁ ଶଶୁର
ଚାକିରି କରୁଚନ୍ତି ଆପଣ ଆପଣ ଆପଣଙ୍କ ସ୍ଵାମୀ ଯ ଶାଶୁ ଶ୍ୱଶୁର କଣ କରୁଛନ୍ତି ସେ।
ସେଠି ବି ସେମାନେ ବି ସେଟଲ୍ ହେଇଗଲେଣି ଧୀରେ ଧୀରେ।
ଆହୋ ତାହେଲେ ଆପଣ କଧଳ କନ୍ଧମାଳରେ ସେଟେଲେ ହେଇଗଲେଣି।
ହଁ ହଁ।
ସେଠି ଘର ଫର ବନେଇ ଦେଇଛନ୍ତି ନା କଣ?
ନାଇଁ ଏମତି ଭଡାରେ ରହୁଚୁ। ଆଉ ଏମିତି କୋଡ଼ିଏ ବର୍ଷ ପାଖା ମାନେ ଆଉ କିଛି ବ ବର୍ଷ ପରେ ତ ମୋର ରିଟାୟାରମେଣ୍ଟ ହେଇବ
ଓହୋ ଆପଣଙ୍କୁ କେତେ ବୟସ ହେଲାଣି କି
ମୋତେ ଚାଳିଶି।
ଆଉ ତାଲେ ବହୁତ ୟଙ୍ଗ ଅଛନ୍ତି ଆପଣ। ଆହୁରି କୋଡିଏ ବର୍ଷ ଚାକିରିୀ ଅଛି।
ଆଜ୍ଞା
ଆପଣ କଣ ହସୁଛନ୍ତି ନା କଣ।
ନା ନା ଏଠି ମୋ ସେ ଯୋଉ ସାନ ଯା ର ଛୁଆ ଟା ବୁଲୁଚି ତ ସେ ଗୋଟେ। କଣ କହିଦେଲା ବୋଲି ହସିଥିଲି। ହଁ ହଁ ତା ମା ବି ସେମିତି ଦୁଷ୍ଟ ଇଏ ବି ସେମିତି ଦୁଷ୍ଟ
ଆପଣଙ୍କର ହଁ ଏବେ ଠିକ ଅଛି
ମୋର ପ୍ ଟ ମୋର ଗୋଟେ ସାଙ୍ଗ ଥିଲା ମ ଛୋଟ ବେଳୁ ଆ ପଞ୍ଚମ ଷଷ୍ଠ ଶ୍ରେଣୀରୁ ଗୋଟେ ସାଙ୍ଗ ଥିଲା ସ୍ନେହା ନାମକ। ସେଇ ପିଲା ସହିତ ମୋର ମାନେ ସେ ମୋ ସାଙ୍ଗ ଥିଲା ଶେସବକୁ ମୋର ଦିଏ ମୋର ମମିର ଭାଇ ସାନ ଭାଇ ସହିତ ତାର ସମ୍ପର୍କ ଆଗକୁ ବଢିଲା ତ ସେଥିପାଇଁ ସିଏ ଏବେ ମୋର ସାନ ଯାହା ହେଇଯାଇଛି।
ଆଉ ଆପଣଙ୍କ ଦି ଯାହା ଭିତରେ ମାନେ ସମ୍ପର୍କ ଟା ଭଲ ଅଛି ତ? ନ କାହିଁ ନା ମୁଁ ବୋହୁତ ଏମିତି ଦେଖିଛି ଯେ ମାନେ ଦି ଯାଙ୍କ ଭିତରେ ଝଗଡା ଯାଣ୍ଟି ସବୁ ହୁଏ।
ନା ନା ଆମ ଭିତରେ ସେମିତି ନୁହଁ ଆମ ଭିତରେ ସେମିତି ନୁହଁ। ମୋର ଯାଟା କେବଳ ଖାଲି କର୍ମ କୋଡ଼ିଆଟା। ସେ କିଛି କାମ ଧନ୍ଦା କରେନି ମତେ ସବୁ କରାଏ। ଏତିକି ଆଉ କିଛି ନୁହ ନହେଲେ ପିଲାଟା ଭଲ ହଁ। ଆଉ ତ ସେତିକି ଆଉ ଭଲ ହେଇକି ଲାଭ କଣ ଯଦି କାମ ହିଁ କିଛି କରୁନି।
ଆଉ ତାହେଲେ ଆପଣ ଭଲ କଣ ପାଇଁ କହୁଛନ୍ତି?
ଟ ମାନେ ପିଲା ହିସାବରେ ଭଲ। କିନ୍ତୁ ଗୁଣ ହିସାବ ରେ ଭଲ
ଆଉ ଟିକେ ଜୋରରେ କହିବେ କି ଆପଣ।
ହଁ ହଁ ନିଶ୍ଚୟ ନିଶ୍ଚୟ।
ହଁ ଏଇଟା ଭଲ ଅଛି ଏଇଭଳିଆ ଆ କୁହନ୍ତୁ। ଜୀବନ ରେ ବହୁତ ଆଗେଇବେ।
ଓହୋ ବୁଝିପାରିଲି।
ଟିକେ ଡେରିରେ ବୁଝୁଛନ୍ତି ଆପଣ ଆଉ।
କ ଣ କରିବା ମୁଣ୍ଡରେ ଏତେ ଯଦି ଟେନସନ୍ ରହିବ। ଯେକୌଣସି ଲୋକ ତ ଡେରିରେ ହିଁ ବୁଝିବ ନା
ହ
ଆଉ ଆପଣଙ୍କ ବିଷୟରେ କହିଲେନି ଆପଣ କଣ କରନ୍ତି?
ମୁଁ ଗୋଟେ ଏଇ ସଫ୍ଟୱୋର କମ୍ପାନୀରେ ଜବ୍ କରୁଛି ପ୍ଲସ୍ ମୋର ଆ ବିଜନେସ୍ ଅଛି।
ଆଚ୍ଛା ଭଲ ଭଲ ଆଉ ଆପଣ ବାହା ଫା ହେଲେଣି ନା ନାହିଁ।
ହଁ ମୁଁ ବାହା ହେଇକି ଦିଟା ଛୁଆ ଅଛି ମୋର
ଓହୋ ମୁଁ ସେଇଆ ଭାବୁଥିଲି ଆନେ ଇ
କିଏ ଭାବିଥିଲେ ଆପଣ କଣ ପାଇଁ ଭାବିଥିଲେ
ସେ ଟିକେ ଭାବୁ ଭାବୁ ଭାବିଦେଲି ମାନେ ଟିକେ ଭାବୁ ଭାବୁ ଭାବିଦେଲି ମୁଁ ଗୋଟେ ଏମିତି କହିଦେଲି ମୁଁ ଟିକିଏ ସାଇକୋଲୋଜିରେ ବି ମୁଁ ବଟନୀ ପୂର୍ବରୁ ସାଇକୋଲୋଜି ପଢ଼ୁଥିଲି। ତ ସେ ସାଇକୋଲୋଜିରେ ଏମିତି ଲୋକଙ୍କ ସହିତ କଥା ହେଲେ ଲୋକଙ୍କ ମୁଣ୍ଡରେ କ ଚାଲେ ସେମାନେ କଣ ଭାବନ୍ତି ମୁଁ ଜାଣିଦିଏ।
ଓହୋ ତାହେଲେ ଆପଣ ସଵର୍ଗଜ୍ଞା କି
ହଁ ସେଇଭଳିଆ ଟିକେ
ଆଉ ଆପଣଙ୍କର ଛୁଆ ପିଲା ସବୁ ଭଲ ଅଛନ୍ତି।
ହଁ ଗୋଟେ ତ ଏଇଟା ଦୌଡୁଛି ଏଇ ବାବୁ ଜାଣିବେ ଆଉ
ଆଉ ପୁଅ ନା ଝିଅ?
ଆଉ ଗୋଟେ ଦୌଡିଛି ଆଉ ଗୋଟେ ଚାଲୁଚି
ଏ ମାନେ ପୁଅ ନା ଝିଅ ସେଇଟା କହିଲେଣିି ତ ମୁଁ ଜାଣିବି କେମିତି
ଆଉ ଆପଣଙ୍କର ଖାଉଲା କଣ ଟା
ବିଲ ହ
ଆଉ ଆପଣ
ଆଛା ହ୍ୟାଲୋ।
ଆପଣ।
ଆ ମୋର ଛୁଆ ପିଲା ସେଇ ଦିଟା। ମୋ ଛୁଆ ଗୁରା ବଡ ବଡ ହେଇଗଲେଣି। ମୁଁ ଦି ଜଣଙ୍କୁ କୋସେ ବହୁତ ଦୁଷ୍ଟ ହଉଥିଲେ ସେଥିପାଇଁ। ମୁଁ ତାଙ୍କୁ ହଷ୍ଟେଲରେ ଛାଡି ଦେଇଛି।
ଆହୋ କୋଉ ହଷ୍ଟେଲ ରେ ଛାଡିଛନ୍ତି ଆପଣ?
ହଁ ଏଇ ଯୋଉଁ ସେଇ କୋଉଁ ପଟେ କହିଲେ। କନ୍ଧମାଳ ଆଗକୁ ଗୋଟେ ଜାଗାଟା ଅଛି ଗୋଟେ ଗାଁଟେ ସେଇଠି ଗୋଟେ ହଷ୍ଟେଲ ଅଛି ସେଇଠି ଛାଡ଼ି ଦେଇଛି।
ଓହୋ କେତେ କ୍ଲାସ ପଢିଲେଣି ଆପଣଙ୍କ ଦିଟା
ମୋର ଆକ୍ଚୁଆଲି ଟ୍ୱିନ୍ସ୍ ଛୁଆ ଥିଲେ ତ ସେଥିପାଇଁକି ଦୁଇଜଣ ସପ୍ତମରେ ପଢ଼ୁଛନ୍ତି।
ସପ୍ତମ।
ହୁଁ।
ଭଲ ଭଲ।
ଏମିତିଆଉ।
ଆଉ ଛୁଆ ପିଲା ସବୁ ଭଲ ପାଠ ପଢୁଛନ୍ତି ଟି।
ହଁ ହଁ। ଏ ମୋର ସାନ ଯାର ଝିଅ ଛୁଆଟା ଡାକିଲାଣି ସେ ବହୁତ ଦୁଷ୍ଟ ହଉଛି ତ। ଆପଣ ପରେ କେବେ କଥା ହେଉଛି ଆପଣଙ୍କ ସହିତ ଆଉ।
ହଁ ମୋ ଛୁଆ ବି କାନ୍ଦିଲାଣି ମୁଁ ଯାଏ।
ହଉ ହଉ ଯାଆନ୍ତୁ ଶୁଭରାତ୍ରି।